ହଁ ଶୁଭିଲା?
ହଁ ଶୁଭିଲା ଶୁଭିଲା। ଆଉ କଣ କରୁଥିଲ? ହଁ ବର୍ଷା ହୋଉଚି ମୁଁ ବି ବସଚି। ଆଉ ଗୋ ଲାଇନ୍ ଫାଇନ୍ ଟିକେ ଗାଁରେ ନାହିଁ ଆଉ ନା ଲାଇନ୍ ଫାଇନ୍ ନାହିଁ ଆମର
ଆଉ ଗରମ ଲାଗୁଥିବ?
ଗରମ୍ ଲାଗୁଚି ଇନଭଟର ଅଛି ବୋଲି ଯାହା ଯେମିତି ନହେଲେ ପ୍ରାୟତଃ ଆମ ଗାଁରେ ବି ସମସ୍ତେ ସେମି ଆଇଁଲେଣି ହାରି ଆଉ ରହି ଆସନ୍ତି ସେ ମତେ ଜାଣିନାହାନ୍ତି ନହେଲେ ପ୍ରାୟତଃ ଘର ମୁଁ ଏବେଠାରୁ ଏସିଟା କମ୍ପଲସରି ହେଇ
ଅହ ସମସ୍ତେ ଗୋଟେ ଗୋଟେ ନେଇଯାଇଚନ୍ତି ନା?
ହଁ ସମେସ୍ତେ ପୁଣି ଏକା ବେଳକୁ ମାନେ ଆଉ ସିଙ୍ଗିଲ୍ ୱାଇଜ୍ ବି ଆଣିନାହାନ୍ତି। ଏକା ବେଳକରେ ଆସ୍ ଡବଲ ଏ ସି ପ୍ଲସ ଇନଭଟର ସମସ୍ତେ ଆଣିଛନ୍ତି ଆମ ଗାଁରେ। କେହି ଏମିତି ଆଡେଇ କି କିଏ ଇନଭଟର୍ ଏମତି ବି କେହି ଆଣିନାହାନ୍ତି। ଏମତି କରିଚନ୍ତି ଆଉ ଆଜି ପାଗ କେନ୍ତିଆ କରିଥିଲା? ହୁଁ ପାଗ ତ ଆଜି ସକାଳୁ କାଆଁଳିଆ ପାଗ ହେଇଚି। କିନ୍ତୁ ଟିକେ ମାନେ ଯୋ
ନାଇଁ ରଜ ବେଳ
ର ହଁ ରଜରୁ ପାଗ ଦବ ଭଲ ଅଛି ତ ପ୍ରତିବର୍ଷ ସେ ପାଗଟା କାଆଁଳିଆ ରହେ ଆଉ କହିହୋଉନି କିନ୍ତୁ ରହେ ତେବେ
ଅହ।
ଆଉ ତମ ଆଡେ ଆଜି ବର୍ଷା ହେଇଥିଲା?
ହଁ ଜୋରେ
ହଁ ଜୋରେ ବର୍ଷା ପବନ। ଆଉ କଣ କୋଉ ଗୋଟେ ଗମେଣ୍ଟ ଇଏରୁ ମେସେଜ ଆସିଥିଲା କି? ପ୍ରବଳ ବର୍ଷା ବାତ୍ୟା ଫାତିଆ ପାଇଁ ଚାରଟା ବେଳୁ?
ହଁ ସତର୍କ ରୁହନ୍ତୁ।
ହଁ ସତର୍କ ବାଣୀ ଗୋଟେ ଗମେଣ୍ଟରୁୁ ଆସିଥିଲା। ମୋ ଫୋନକୁ।
ଏଇନା କହିଚି ହବ ଦିଇ ଚାରି ଦିନ ଆଉ କାଳ ବୈଶାଖୀ ଅ ଅଛି ଆଉ ଆ ରଜ ବେଳୁ ଏମିତି ହେଲେ କଣ କରିବା ଯେ? ଏମତି ହେଲେ ଯିବୁନି।
ଚେଷ୍ଟା କରିବା ଆସିବା ପାଇଁ ଆଉ।
ହଁ-ଅ-ଅ-ଅ ଏବ ବର୍ଷ ଭଲ ଟିକେ କରୁଛ କଣ ଯେ ଦେଖିବା।
ଆଉ ତ ଜେଲିଟର ହେରିକା ନହେଲେ ଆଣିବାହାରି ଏଥିରେ କଣ ଅଛି।
ଅ-ଅ ଆଉ ପଇସା ପତ୍ର କେମନ୍ତି କଣ ଦେଲେଣି ନା ନାଇଁ ମୁଁ ତ ଦେଇନି ପଠେଇବି କାଲି ପରଦିନ ଆଡ଼କୁ।
ହଁ। ଆଉ ଆ ରୋଷେଇ
ଆ-ଆ ରୋଷେଇ ଆଜି ରୁଟି ଆଉ ବୁଟ ଆଳୁ ତରକାରୀ ଆଉ।
ଉ ହୁଁ। ଆମର ତ ଆଜି ଲାଷ୍ଟ୍ ହଁ ଖାଇସାରିଲୁଣି ପା ଆଉ ଗାଁ
ହଁ ଏ ମୁଁ ଆଜି ଦୋକାନ ଯାଇନି। ଜୋରେ ବର୍ଷା ପବନ ଯାଇନି ଦୋକାନ ଏବେ ମୁଁ କହିଲି ଟିକେ କଲ କରିଦିଏ କଣ କରୁଛି ଦେଖିଆ ଆଉ।
ହୁଁ ହୁଁ ନାଇ ଆଉ ତାର ତ ନଅଟା ସାଢେ ନଟା ହେଲେ ସମସ୍ତେ ଖାଇ ପିଇକିକ ଶୋଉ ଥିବେ। ଆଉ କେହି ପଦାରେ ବି ଗାଡ଼ି ଗୋଡ଼ା ବି ଦେଖିବାକୁ ମିଳୁନି ମାନେ ଏମିତି ଆଉ ଲା ସହଜେ ବି ଲାଇନ ନାଇଁ ଟିକେ ଲାଇନ ରହିଲେ ଲୋକମାନେ ରୁହନ୍ତୁ ଛକ ମାନ ଙ୍କରେ ବସନ୍ତି ଲାଇନ୍ ନାଇ।
ହେ ଆାଇନ ନାହିଁ ଘରେ ଥିବେ ସବୁ ବର୍ଷା ବି ହେଇଯାଇଛି।
ହୁଁ।
ହୁଁ।
ଆଉ ତାର ବର୍ଷା ବି ଏବେ ଟିକିଏ ଟିକେ ହେଉଛି ମୁଁ ପଦାରେ ବସିଛି ମାନେ-ଏ-ଏ ଫିରି ଫିରିିକି ବର୍ଷା ଟା ପଡୁଛି।
ହଁ ବା ମୁଁ ଭାବୁଥିଲି ଫୋନ କରିବି ନା କରିବିନି ଆଉ କହିଲି ଦେଖିବା ଲଗାଏ କେନ୍ତି କଣ ସବୁ-ଉ-ଉ ରଜ ପାଇଁ କଲେଣି। ଆଉ କାହା ଫୋନକୁୁ ପଠେଇବି ତମ କୋଉଥିରେ ପଇସା ପଠେଇବି ନମ୍ବରଟାକୁ ଟିକେ ଦେଇଦବ କାଲିିକି ହେଲା।
ହୁଁ ହୁଁ କାଲି ଆମେ ପଠେଇଦବୁ।
ହଁ। ଆଗୁଆ ଦେଲେ କୌଣସି ନା କରିବ ଆଉ। କ ସେତେବେଳେ ଯାଇକି ଦେଲେ କିଛି ଫାଇଦା ନାହିଁ।
ହୁଁ। ଆ ଯଉ-ଉ-ଉ।
କାଲିିକି ଦେଇଦବ ଯେତେ ଟା ନମ୍ବର ଆଉ।
ହୁଁ।
ଆଉ ଯୋଉ ଫଟ୍
ହଁ ଦି ଯୋଉ ସେଇଭଳିଆ ପ୍ଲାନିଂ କି? ଆଉ ସେମିତି ବି ନହଲେ ସେମିତି ପାଖାପାଖି କରିବାକୁ ଚେଷ୍ଟା କରିବୁ ଆଉ। ମୁଁ ଟିକେ ଚେଷ୍ଟା କରିିବୁ ଦେଖାଯାଉ କଣ ହଉଛି। ଆଉ ଟିକେ ସେ ଯୋଉ ଭାବୁଛୁ ବେଶୀ ପଇସା ଟା ଖର୍ଚ୍ଚ ହେଇଯିବ ବୋଲି। ଆଉ ବଜେଟ୍ ତ ଏତିକି ଅଛି।
ବଜେଟ୍ ଦେଖିକିନା ଆଗ ଗୋଟେ ଆଭରେଜ ପକେଇବ ସେଇ ଅନୁସାରେ ଖର୍ଚ୍ଚ କରିବ
ସେଇ ଅନୁସାରେ ଖର୍ଚ୍ଚ କରିବୁ। ହୁଁ
ଆଉ କାହାର ଅଛି ଯେ କିଏ ଦେଇଦେବକୁ।
ହଁ। ଆ ସେ ଯୋଉ ଚ ଗେଷ୍ଟ ହିସାବରେ ହେଲା ଆଏ କ ତାଙ୍କର ଗାଁରେ ଜଣନ୍ତି।
ନାଇଁ ଯାହାକୁ ଚିଫ୍ ଗେଷ୍ଟ ଡାକିଛ ତାଙ୍କ ପାଇଁ ଗୋଟେ ଗୋଟେ ଗାମୁଛା ଆଣିଥିବ।
କୁର୍।
ହଁ ଗାମୁଛା ଗୋଟେ ଗୋଟେ ଦବ।
ହୁଁ। ହଁ କେତେ ସେ ତିରିଶ ଟଙ୍କି ପ୍ୟାକେଟ ଟିଫନ୍ ଚାରି ପାଞ୍ଚ ଟା ଆଣିଲେ ହେ ହବ।
ହଁ।
ଆମର ଆଙ୍କୁ ବି ଡାକିଦବ ଚିଫ୍ ଗେଷ୍ଟ ହିସାବରେ।
ଚିଫ ଗେଷ୍ଟ ହିସାବରେ।
ସେ ଯୋଉ କଣ ମ ଏଇ ମାହାତିହର ଉୁଡ଼ା। ହଁ ଗାଁ ମୁଖିଆ।
ଗା ମୁଖିଆ। ହଁ।
ଆଉ।
ଆଉ ତ କାଠ ଟା ଆସି ସେ ବୋଲି ଆସି ପାରିଲାନି ପ୍ଲାନିଂ କିଛି ପୁଣି କଣ କହୁଛନ୍ତି। ମିଠ ଲ ମୁଖ୍ୟମନ୍ତ୍ରୀ ଦିଲ୍ଥିଲେ
ହଁ। ନାଇଁ କାଲି ଫୋନ କରିଥିଲି ଘରକୁ ଯେ ହଁ ଝିଅ କହିଲା କି କାଠ ଆସି ସାରିଲାଣି ବୋଲି।
ା ନାଇଁ ନାଇଁ ମଛ ଆସେ।
ଆଉ ସେ ଜାଣିନି ବୋଧେ କୋଉଠୁ ଶୁଣିଥିବ କହିଦେଇଛି ଆଉ। ହଁ। ତାକୁ ଫାଷ୍ଟ ଫୋନ କରିଥିଲି ନା ମୁଁ କହିଲି କଣ କେମତି ହେଲା ଯେ। କହିଲା ମୁଁ ସିଲେଇ କରୁଛି ମୁଁ ପଛରେ ଫୋନ କରିବି ଖାଇକି।
ଫୋନ କରିବି ଖାଇ। ସେ କିି ଅନ୍ଧାରଟାରେ କେ ଦେଖୁଛି ତା ଲାଇନ ନାହିଁ। ମାରି କରିଥା ତ ଲାଇନ ନାହିଁ କଆଡେ।
ଫୋନ ଫୋନ ଲାଇଟ୍ ମାରି ଦେଇେଇଥିବ ଆଉ।
ଖକି ମାରି ଦେଇେଇଥିବ ଆଉ। ହଁ।
ମେସିନେ ସାଉଣ୍ଡ ସବୁ ଥିଲା ତ ସିଲେଇ କରୁଛୁ ବୋଧେ ଆଉ।
ହୁଁ ହୁଁ।
ହଁ।
ହ
ମା ଆଉ କଣ? ହଉ ଦେଖ ଦେଖାଯାଉ ମୁ ଯୋଉ କାମଟା ଦେଇ ଚାଲିକି ବୁଝିଦେବି। ହୁଁ।
ହଁ ସେଟା ଟିକେ ଆଗେ ସେ। ନହେଲେ ଆଉ କୁଆଡେ ନହେଲେ ଲାଇନ ସର୍ଚ୍ଚ କରାଯିବ ଆଉ ଯଦି ସେଠି ନ ହେଇପିବ। ଅନନ ନହଲେ ଅର୍ରଡଁ
ହଁ ନାଇଁ କାଲି ବଜାର ଯିବାର ଅଛି ଆଉ ଗଲେ। ସେଇପଟେ ଯାଇକି ବୁଝି ଦେଇେଇକି ଜଣେଇବି ଆଉ କେତେ କଣ ସେ ଦୋକାନରେ ଥାଇ କି। ଫୋନ୍ ମାରିବୁ କେତେ କଣ ରେଟ୍ ଆଉ।
ସେଇଟା ହେଲେ ଏମିତି କିଛି ଯଦି ତମ ନଜରରେ ପଇଲା ସେମିତି ବି ଯଦି କଣ ସେଟା ବୋଲି କିଛି ମାନେ ନାହିଁ। ସେମିତି ଆଇ ଯଦି କିଛି ମାନେ ଗୋଟେ ଗଛକୁ ସଜେଇଲା? ପରିକା ଯେମିତି ଜିନିଷ ଗଛଟା ତ ଦେଖିଥିବୁ ଆଉ ଇ ସେଇ ଜିନିଷ ସଜେଇଲା ପରେ ଯଦି କିଛି ଜିନିଷ ମିଳିଲା।
ହଁ ଘର ଆଗ ଯୋଉ ଗ ଅଛ ତ।
ମାନେ ଯେମିତି ଲାଇଟିଙ୍ଗ ଫାଇଟିଙ୍ଗ ହ ତୁ ଟିକେ ରା ହୁଁ।
ହଁ ହଁ।
ଆଉ ତମର ପ୍ଲାନିଂ ହେଇଛି ଷ୍ଟିଲ ଏମିତି ସବୁ ବହୁ ରାନ୍ଧ ତାପରେ ମେନ୍ କଣ ସେ ଚାନ୍ଦୁଆ ଟା ଟିକେ
ହୁଁ। ତାପରେ ପଇସା ଟା ଯଦି ପଚାଶ ହଜାର ଖଣ୍ଡେ ହାତକୁ ପଳେଇ ଆସିବ ଯାହା କରିପାରିବ।
ହୁଁ। ରିଟର୍ନ କଣ ହବ ଆମେ ଜାଣିନୁ କିନ୍ତୁ ସେଇ ହିସାବରେ ଆମେ ତ କାଲି ପର କଲେଜ୍ ଫଲେଜ୍ ଯିବେ ତାପରେ ଆମର ମେଲ ରହିବେ ଫାଷ୍ଟ ତିିନଟା ଆମର ଛୁଆଙ୍କର। ଆଉ ସେଥିରେ ଅଛି ମୁରୁଜ ଫୁରୁଜ କମ୍ପିଟିସନ ବି ରଖାଯାଇଛି। ତିନ ଲୋକଙ୍କର ଗାଁ
ଗୀତ ମୁରୁଜ ଆଉ ପୁଚି ଏଇରା ସବୁ ହଁ।
ସେଇ ଲୋକଙ୍କର ଦିଟା ରଖା ହେଇଛି କମ୍ପିଟିସନ ଗୋଟେ ମ୍ୟୁଜିକ ଚେୟାରକୁ ଆଉ ଗୋଟେ ମୁରୁଜପକା। କୋଡିଏ ଜଣ କୋଡିଏ ଜଣ ଆ ଯୋଉଟା ଯିଏ ନବା କଥା
ଆଉ ଫାଷ୍ଟ ସେଥିପାଇଁ ତ ପ୍ରାଇଜ ଆଣିବ ନା।
ସଚିବ ପ୍ରାର ସେଥିପାଇଁ ପ୍ରାୟ ମାନେ ଭାଗ ନେବେ ପର ପର୍ସନ ଗୋଟେ ଗୋଟେ ଟାଟା ଗ୍ଲୁକୋ ଦିଆଯିବ। ଆମର କରାହେଇଛି ଏମିତିରେ କାଳେ କିଏ ଯାଉ
ଆ ପୁଣି ପ୍ରାଇଜ୍ ପ୍ରାଇଜ ଟା କଣ ଦିଆହେବ ଫାଷ୍ଟ ସେକେଣ୍ଡ ଥାର୍ଡ଼୍
ହଁ ସେଇଟା ଲାଷ୍ଟ ରଜ ଦିନ ଏକା ବେଳେ ପ୍ରାଇଜ୍ ନେବେ ନେଷ୍ଟ ସମୟ ଏକ୍ସଟ୍ରା ଦିଆ ଯିବ। ହଁ ସେଟା ସେଇଟା ରଖାହେଇଛି ସେଟା ସେଟା କୁହାଯିବନି। ଭଲ ପାଜି ଆମର ରଖା ଯିବ
ସର୍ପ୍ରାଇଜ୍ ଅଛି ଆଉ।
ହଁ। ଆଉ ଏମତି ଅଛି ମୁରୁଜ ଦୁଇଶହ ତିନିଶହ ଟଙ୍କାରେ କିଣି ଆଇଁଲେ ମୁଁ ତମୁରୁଜ କମ୍ପିଡ୍‌ସନ ହେଇଯିବ ଆଉ ମ୍ୟୁଜିକ୍ ଚେୟାର ବାଲା ତିରିଶ ଟା ଟେଣ୍ଟ ବାଲାକୁ କୁହାଯାଇଛି ସେ ସେମିତି ଚେୟାର ଦବ ଆଉ ବକ୍ସ ଫକ୍ସ୍ ଆବୁ ହାଲୋ ଜିନ୍‌ ଅ ହଁ ଏମତି ଆଉ।
ହଁ ହଉ ହଉ ମୁଁ କାଲି ଫୋନ କରିବି ଆଁ କଣ ହେଲା କଣ ନାହିଁ ଆଉ କୋଉଥିରେ ପଇସା ପଠେଇବି ଟିକେ ନମ୍ବର ଟା ଦେଇଦବୁ ଆଉ ଏବେ ରଖୁଛି। ହଉ।